ହ୍ୟାଲୋ
ହୁଁ
କଣ କରୁଛ
ସୋଇଛି
କଣ ହେଇଛି ଦେହ
କିଛି ହେଇନି ତ?
ଉ ଅଫ୍ ସେେଟ୍
ନାଇଁ ତମେ କଣ କରୁଛ?
ଶଇଛି
ଦେହ
ହୁଁ ଭଲ ଅଛି
କଣ ଖାଇଲ ଯାଇ ବାହାରେ ସ୍ନାକ୍ସ?
ସ୍ନାକସ୍ ରେ କଣ କୁର କୁରି
ଭଲ ଡେଲି ତୁ ବାହାର କକୁ କହୁଛ
ନାଇଁ ଏଇ ଗୋଟେ ଯାଇଥିଲି ଆଉ ଗୋଟେ କଫି ପିଇଥାନ୍ତି ଯେ ଛ ହେଲାଣି ବିିିବାକୁ। ସାଙ୍ଗଟା ଯାଇଥିଲ ମୁ ବସ ଆଲ ଆ
ଭଲ ଲାଗିଲାନି ମୋଟା। ଆଉ ମୁଗ ଖାଲି ଗୋଟେ ଆଣିକି ମୁଗ ଖାଇଦେଲି ଆଉ ଆସଲେ ଆଉ ହଁ ମଗଡାଲ।
କାହି ସେଗୁଡା ପିଉଛ ଵେକାର ଜିନିସତୁମ ଦେହ ଏତେ ଯାଏ କରାଟେ। ଖାଇବା କଥା ନୁହଁ ସେ ଯାହା ବି ହଉ। କେତେ ପ୍ରକାର ତେଲରେ ସବୁ। ଆଜ୍ଞା କ ହି ଖାଲି ପଳେଇଥିବ ସକାଳେ ଦହରା ଖ
ନାଆଁ। ଦହିବରାଟା ଚଳିବ କଣ କହିଲ ତେଲ ପରେ ସେଇଟା ପାଣିରେ ପଡ଼ୁଛି ନା।
ହୁଁ ହୁଁ।
ସେତେଓଳେ ଚକୁଳି ଖାଉଚି ହୁଁ।
ଆରେ ତମେ ଖାଅ ହିଁ ନାହିଁ ବାହାର ଜିନିଷ କିଛି ବି? ଏତେ ଏକ୍ସପ୍ଲେ ସନ ଦିଅନି ଏଟା ଭଲ ସେଇଟା ଖରାପ ଘର ଜିନିଷ ହିଁ ଖାଅ। ରହିଯ ଦେହ ଠିକ ହେଇଯାଉ ତମେ ଯାହା ଇଛା ସେଇୟା ଖାଇବ ବାହାରେ।
ହୁଁ।
ଦେହ ଖରାପ ଭିତରେ ଏଇ ଜିନିଷ ଖାଇବା କଥା ନୁହେଁ। ଏତେ ପଇସା ଏତେ ପଇସା ଖର୍ଚ୍ଚ କରିକି ଯେ ମେଡିସିନ ଅଣା ହଉଛି କଣ ପାଇଁ? ଏପଟେ ମେଡିସିନ ସେପଟେ ବାହାରେଖାଇବ ଲାଭ କଣ ମେଡିସିନ ଖାଅନି?
ଆଉ ଖାଇବି ନି। କୋଉଟା ଖାଇବନି ମେଡିସିନ ଟା ଖାଇବନି ନା ବାହାର ଜିନିଷ ଟା ଖାଇବନି?
ମୁଁ ଜାଣିନି। ତମ ଇଚ୍ଛା।
ହଉ ମୁଁ ଖାଇବିନି ଆଉ ବାହାର ଜିନିଷ।
ତମଠୁ ଅଧିକ ତମ ଘର ଲୋକ ଟେନସନ ହେଲା।
ହୁଁ।
ଛାଡ ରାତିରେ କଣ ଖାଇଛ?
ରୁଟି। ଆଉ ପୋଟଳଆଳୁ କସା।
ଏବେ କଣ ପୋଟଲ ଟା ମାନେ? ହଁଶସ୍ତାକି ସମସ୍ତଙ୍କ ଘରେ କଣ? ଆମ ଘରେ ସବୁବେଳେ ଗୋଟେ
ପୋଟଳ ଆମର ଦେଶୀ ପୋଟଳ ରଖା ହେଇଥିଲା ତ। ଗୁରୁବାର ଟା ବି କରିଦେଇଥିଲେ ଆଉ
କାଶିବା କଥା ନୁହଁ କି?
ହୁଁ ଭଲ ଆଉ।
ଆଁ।
ହୁଁ ଭଲ କଥା କାସିବନିଆଉ କଣ?
ନା ନାଇ ଠି।
ନାଇଁ ସେମିତି କିଛି ନାହିଁ। କାସ ଲାଗିଲେ ମଣିଷ ଟାଆଉ କଣ କରିବ?
ହୁଁ। ମୋ ତଣ୍ଟିଟିକେ ବସି। ଭଲ ଲାଗୁନି ଟିକେ ସେଇ
ଓହୋ। ରେଷ୍ଟ ଟିକେ ନେଇଯାଅ।
ରେଷ୍ଟ ନେଲେ କଣ ହବ? କିଛି ନୁହ? ରେଷ୍ଟ ଫେଷ୍ଟ କିଛି ନୁହ ଦେଖ ମାଇଣ୍ଡ ଜଣଙ୍କର ଠିକ ରହିଲେ ତାକୁ ରେଷ୍ଟ ବି ଦରକାର ନାହିଁ।
ହୁଁ ତମେ ଯେମିତି କହୁଛ ସେମିତି କିଛି ବି ନାହିଁ।
ମାନସିକ ସ୍ତରରେ ରେଷ୍ଟ ଦରକାର। ଶାରୀରିକ ସ୍ତରରେ ନୁହଁ।
ହୁଁ। ଛାଡ ସେକଥା ଏଥର ସନ୍ଧ୍ୟାରେ କଣ କରୁଥିଲ ମତେ ଟିକେ କହିଲ?
ମୁଁ ସନ୍ଧ୍ୟାରେ କଣ କରୁଥିଲି ଫାଷ୍ଟତ ଗାଳି ଶୁଣିଥିଲି। ତାପରେ ତାପରେ କହୁଚି କହୁଚି କହିବି? ହୁଁ ତାପରେ ମୋ ସାଙ୍ଗ କଲ୍ କଲା ସ୍ଵାଗତିକା କାଲି ବାଲେଶ୍ଵରରୁ ଆସିଲା ପରେ ଷ୍ଟାର୍ଟ ହେଇଯାଇଥିଲା ତ ସାର୍ ଖୋଜୁଥିଲେ ମତେ ମୁଁ ସେ ସେତେବେଳେ ଜଏନ୍ ହେଇନଥିଲି ମୁଁ ସତଟା ଚାଳିଶରେ ଜଏନ୍ ହେଲି ସାଢେ ସାତଟାରୁ କ୍ଲାସ୍ ଷ୍ଟାର୍ଟ ହେଇଯାଇଥିଲା। ତ ମୁଁ ଯେତେବେଳେ ଜଏନ୍ ହେଲି ମୁଁ କିଛି ଆଉ ବୁଝି ପାରୁନଥିଲି ପାଠ ତନର୍ମାଲ ଏମିତି ଜଏନ୍ ହେଇଯାଇଥିଲି। ତ ସେଇଆ କହୁଥିଲାକି କଣ ପଢା ହେଇଥିଲା କଣ ନାହିଁ ଏଇନା ସାର୍ ପାଠ ପଚାରିବେନା। ଆଜି ଜଏନ୍ ହେଲେ ହଁ। ତ ତାଠୁ ବୁଝୁଥିଲି ପାଠ ମୁ ନୋଟ୍ କରୁଥିଲି ତାପରେ ସାଢେ ସାତଟା ହେଇଗଲା କ୍ଲାସ୍ କଲି। କ୍ଲାସ୍ ଚାଲିଲା ଆଠଟା ଚାଳିଶି ଯାଏ ତାପରେ କଣ କଲି? ତାପରେ ତମସ ମେବି କଥା ହେଇଚିନା ନା ନା ନା ହେଇନି?
ନାଁ।
ତାପରେ ଯଷ୍ଟ କ୍ଲାସ୍ ସାରି ମୁଁ ବାଥରୁମ୍ ଯାଇଚି ମୋ ମୁଣ୍ଡକୁ କଲ୍ ଆସିଲା ସ୍ଵାଗତିକା ମୋ ସାଙ୍ଗ ଚାରି ଜଣ ସେଇ ହ୍ଵାଟ୍ସଆପ୍ କଲରେ ଆମେ କଥା ହଉଥିଲୁ ସବୁ। କିଏ କାହା ଗର୍ଲଫ୍ରେଣ୍ଡ କାହାକୁ ଧକ୍ ମାନେ ଆଉ ଗୋଟେ ବସ କଣ ସେଇ ସବୁ ବିଷୟରେ
ହୁଁ।
ଚାଲିଲା ତାପରେ ସରିଲାଟିକେ ଭୋକ ଲାଗିଲା ଯାଦିନରେ ଖାଇଥିଲ ଆଉ ସନ୍ଧ୍ୟାବେଳେ ଯାଟିକେସେ ଚିପ୍ସ ଖାଇଥିଲି ତାଭିତରେ ଅଧା ଛଡ଼େଇକି ମୋ ଭାଇ ଖାଇଦେଲା ସେ ମିଠା ଦହିବି ଚାମଚ୍ ଗୋଟେ ଚାମଚ୍ ଖାଇଚି ମୋଭାଇ ଛଡ଼େଇକି ଖାଇଦେଲା। ଆଉ ଜାଣିଚ ଆଉତ ଜାଣିଚ ପାଠ ପଢିଲେ ଭୋକ ଲାଗେ ଆହୁରି
ହୁଁ।
ତ ମତେ ଭୋକ ଲାଗିଲା ବସିକି ଖାଉଥିଲି ତାପରେତ ଏଇ ସରିଲା ଆଉ।
ଏବେ କଣ ଖାଇଲ?
ଏବେ ଖାଇଲି କେକ୍ ବନେଇଥିଲା ମା ଆଉ ସୁଜି କାକରା।
ୱାଓ।
ହୁଁ ଭଲଲାଗେ?
ନାଁ।
କୋଉଟା ଭଲଲାଗେନି ସୁଝି କାକରା?
ହୁଁ ମୁଁ ନର୍ମାଲଟା ଖାଇ ମାନେ ସାଧାଟା।
ହଁ ଆରେ ମୁଁବି ମାନେ ନଡ଼ିଆ କୋରା ଦିଆ ହେଇନଥିବ ଖାଲି।
ହୁଁ ନଡ଼ିଆ ପୁର ଦେଲାମାନେ ଫୋବାଡ଼ିଦେବି ହଁ।
ଆରେ ସତରେ ମୁୁ ଘରେ ଯେବେବି ହୁଏ ବିନା କୋର ବାଲା ସେଇଟା ଖାଲି ମାନେ ବନ୍ ଛଣାହୁଏ।
ହୁଁ ସେଇଟାହିଁ ଖାଏ ନହେଲେ ମୁଁ ଖାଏନି।
ସେମ୍ ସେମ୍ ସେମ୍।
ଜାତକରେ ଲେ ଖାଇଛି ସେମ ହେବବୋଲି ଆଉ।
ହୁଁ। ସେମ୍ ଓକେ। ବନେ ମାନେ ବ ବନେଇଥିଲେ ଘରେ ବନେଇ ସେ ଯେ ମାର୍କେଟରୁ ଯୋଉ କେକ ଆସେନି ବାର୍ଡେ କେକ ମୁଁ ସେଗୁଡା ଖାଏନି।
ନାଇଁ ମୁଁ ସେଗୁରା ଖାଏ ଯେ ଅଳ୍ପ ଖାଏ ଆଉ ଚକଲେଟ୍ ଫ୍ଲେବର୍ ଟା ମୋ
ଘରେ କି କେକ୍ ମୁଁ ଜାଣିନି ମତେ କଣ ମିଠା ମିଠା ଲାଗିଲା ମୁଁ ଖାଇଦେଲି ସେ ଏତେ କିଏ ପଚାରି
ଛା
ଅ ଆପଣ କ କରୁଥୁଲେ?
ଶୋଇଥିଲେ।
ହୁଁ। ହାଲୋ।
ହୁଁ।
ମୁଁ କହିଲି କୁଆଡ଼େ ପଳେଇଲ?
ନାଁ ନାଁ ଆଜିି ଟିକେ ଏନର୍ଜି ଡ୍ରପ୍ ହେଇଯାଇଚି ମୋର।
କାଇଁକି ଦେହ ଖରାପ ପାଇଁ।
ହୁଁ।
ତାହେଲେ ଶୋଇଯାଅ।
ଶୋଇବା ଆଉ।
ଏଇ ଆଉ କହିଲେ ପ୍ରୋବ୍ଲେମ୍।
ଆଉ କଁ କରୁଚ?
ଉଁ?
କଁ କରୁଚ?
ଉଁ?
କଁ କରୁଚ ନାଁ ଏଁ।
ଶୋଇଛି ପା।
ନିଦରେ ନାଁ ଆଖି ଖୋଲିକି?
ନିଦରେ। ମୋ ଭୂତ କଥା ହଉଚି ଏବେ।
ଓହୋ।
ହଁ ସୋ ବି କେୟା ସରି। ସତର୍କ ରୁହ।
ସତର୍କ ରୁହନ୍ତୁ। ସଚେତନ ନ୍ତୁ। ସୁସ୍ଥ ରୁହନ୍ତୁ। କେତେ ଭୂତ ମୁଁ ଦେଖିଚି ତମ ଭଳିଆ।
କଣ?
କେତେ ଭୂତ ମୁଁ ଦେଖିଲିଣି।
କେତେ ଭୂତ ଦେଖିକି ଆସଚ?
ମୁଁ କହିଲି ତମ ଭଳିଆ ସେମିତି କେତେ ଭୂତ ଦେଖିଚି ସବୁ ଡବା। ଉଁ ଡବା ଭିତରେ ପୁରେଇଛି। ଇମ୍ କ୍ଳିମ୍ ଭସ୍ ଉଁ
ହିଙ୍ଗ୍ କ୍ଳିଙ୍ଗ୍ ଭସ୍ ତୁ ଡବା ଭିତରେ ପସ୍।
କେତେ ଏମତି ଡବା ଭିତରେ ପୁରେଇଚି ମୁଁ।
ଏଇ ତମେ ସେ ମୁଭିଟା ଦେଖଚ ନା?
ନାଁ।
ଉଁ ଦେଖିବ ହେଲା ଉଆ ଦେଖିବ।
ମୋଉ ଦେଖିବା ଆଉ। ନାଇଁ ପୁରା ମୁଗ୍ଧ।
ହୁଁ।
ଲେ
ମସ୍ତ ହେଇଛି ମସ୍ତ ହେଇଚି ମୁଭି।
ଟାଇମ୍ ମିଳୁନି ଦେଖିବାକୁ ପା। ଦିପହରେ ଶ ଶୋଇ ହଉନି ଦିନ ଆଙ୍କ ଶୋଇ ହଉନି ରାତି ଆଙ୍କ ଶୋଇ ହଉନି।
ଆରେ ହଁ ତମେ ତ ଶୋଉନୁ। ମୁଁ ତ ଶୋଉଚି।
ମୋ କଁ ନିଦ ହଉନି ପା।
ନିଦ ହ
ନନଭେଜ୍ ବିରୀୟାନି।
ଉଁ ଦେହ ଖରାପ ନା ସେଇଲାଗି।
ହୁଁ।
ହୁଁ।
ଦି ପର ଟିକେ ଶୋଇଲା ଆଳକୁ ନିଦ ଭାଙ୍ଗି ଆଉଛି। ବଉ
ହୁଁ-ହୁଁ। ହଉ ମୁଁ ରଖିଲି। ଟା ଟା।
ଓ।